ହାଲୋ।
ହଁ ହାଲୋ। କଣ କରୁଛନ୍ତି? ଏଇ ବସିଛୁ। ଆ ଖିଆ ପିଆ ସରିଲାଣି?
ହଁ ଖିଆ ପିଆ ସଇଲାଣି ଆପଣଙ୍କର?
ହଁ ସମସ୍ତେ ଖିଆ ପିଆ କରିସାରିଲେଣି ବାହାରେ ବସିଚୁ ଟିକେ ଟିକେ ପବନ ଦଉଚି। ବସିଛୁ ଆଉ। ପାଗ ଟା ଆଜି ଖରା ଇଏରେ ଟିକେ କାଳି ଯାଇଛି। ବାହାରେ ବସିଛୁ ଆଉ।
କାଳିଆ ପାାଗ ଦେଇଛି।
ଆଉ ଦେହ ପା ସବୁ ଭଲ ଅଛି?
ହଁ ଭଲ ଅଛି।
ଏବେ କଣ କରୁଚନ୍ତି ପାଠ ପଢୁଚନ୍ତି ନା କଣ କରୁଚନ୍ତି?
ଏବେ ପାଠ ବି ପଢୁଛି ଜବ ବି କରୁଛି।
ଆ ଦୁଇଟାଙ୍କ ଭଲ କାମ ଆଉ।
ଆଛା।
ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହୁଁ ଘରେ ସମସ୍ତଙ୍କ ଦେହ ବା ଭଲ ଅଛି। ଆଉ ଆପଣଙ୍କ ଖୁଦୁରୁକୁଣୀ ଓଷା ହୁଏନି କି?
ହଁ ହୁଏ।
କେମିତି କଣ ହୁଏ ଆମେ ଭାବୁଚୁ ଭଲ ସେେ କରିବୁ ବୋଲି ତ। ସେଇଥିପାଇଁ
ନାଇଁ ଖୁଦୁରୀକୁଣୀ ସେ ଆମ ଏଇ ଘର ପାଖରେ ହୁଏ ଛୁଆମାନେ ବହୁତୁ ଖୁସିରେ ଭଲ ଭାବରେ କରନ୍ତି ଆମମାନଙ୍କୁ ବି ଡାକନ୍ତି ଆମେ ଯାଉ। ଆଉ ଗ ପୂଜାରେ ଏ ଠା ମାଙ୍କ ଦର୍ଶନ କରିକି ଆସୁ ପିଲାମାନେ ଆଣିକି ଭୋଗ ଦେଇକି ଯାଆନ୍ତି। ବହୁତୁ ଖୁସି ଇରେ ଛୁଆଟି ମାନେ କରନ୍ତି ପ୍ରଶାସନ ବି କରନ୍ତି। ଭଲ ଭାବରେ ଛୁଆମାନେ ଆମ ଘର ପାଖରେ ଝିଅମାନେ ଅଛନ୍ତି ସବୁ କରନ୍ତି। ଆମ ଘରେ ଯେହେତୁ ଝିଅ ନାହାନ୍ତି ଆମର ଟିକେ ପୁଅ ଯୋଗରୁ ଟିକେ ବେଶୀ ଏ ଜଡ଼ିତ ହେଇପାରୁନା କିନ୍ତୁ ଆମେ ଯାଉ।
ହଁ ହଁ!
ଆ ତମକୁ କୋଉ ବେଶୀ କୋଉ ପର୍ବ ପ ଟା ଭଲ ଲାଗେ? ଯେମିତି ରଥଯାତ୍ରା ହଉ କି ରଜ ହଉ ଦୁର୍ଗା ପୂଜା ହେଲା ଆମର ଅଷ୍ଟମୀ ହଉ। ମାର୍ଗଶିର ମାସ ତ ଯେ କୌଣସି ବି ଆମ ଓଡିଶାର ଯୋଉ ପର୍ବପର୍ବାଣି ଭିତରେ କୋଉ ଇଏଟା ତମକୁ ବେଶୀ ଭଲ ଲାଗେ?
ମତେ ଖୁଦୁରୁକୁଣୀ ଓଷା ଭଲ ଲାଗେ କାରଣ ସେବେ ଆମେ ସବୁ ମିଶି ଝିଅମାନେ ମିଶିଥାଉ।
ଆଉ ଝିଅମାନଙ୍କର ଓଷା ସେଇଟା।
ହଁ ଆଉ ତ କେବେ ମିଶିପାରୁନା ସମସ୍ତେ ପାଠ ପଢ଼ନ୍ତି ବାହାରେ। ସେ ମଜା କରିପାରୁନା ସେଇ ଟାଇମରେ ମିଶିକି ଥାାଉ ସାଙ୍ଗ ହେଇକିନା ସବୁ ରବିବାରେ। ଏଇଟା ଟିକେ ଭଲ ଲାଗେ ଆଉ ଆଉ ଦଶହରା ଭଲ ଲାଗେ ବୁଲିବା ପାଇଁ ଯାଉ।
କେ କେତେଜଣ ଝିଅ ସେଠି ସାଙ୍ଗ ହେଇକି ଓଷା କର?
ସେଇଠି ଆମେ ଆଗରୁ ଯେ ଥିଲେ ସବୁ ବାହା ହେଇଗଲେଣି ଏବେ ଅଛନ୍ତି ସେ ପାଞ୍ଚ ଛଅ ଜଣ ପିଲା ଆଉ। ଛୋଟ ଛୋଟ ଛୁଆ ଉରା ଆଉ।
ଆଉ ଯୋଉ ତିନ୍ ଚାରି ଜଣ ଥିଲେ ବାହା ହେଇଗଲେଣି।
ଗଲେ।
ଛୋଟ ଛୁଆ।
ପାଞ୍ଚ ଦିନ୍ ବୋଧହୁଏ, ପାଞ୍ଚ ପାଳି ଓଷା ହୁଏ।
ପାଞ୍ଚ ପାଳି ଓଷା ହୁଏ। ଲାଷ୍ଟ ପାଳି ଭଲ ସେ ହୁଏ, ବଡ଼ ଠାକୁର ଅଣାଯାଏ, ଗୀତ ଫିତ ମାଇକ୍ ଫାଇକ୍ ବାଜେ। ଆମେ ସବୁ ଶାଢ଼ୀ ପିନ୍ଧିକି ଯାଉ। ତ ଭଲ ହୁଏ, ଆଉ ହଁ।
ଅଷ୍ଟମୀରେ କିଛି ମାନେ ଭଲ ଲାଗେନି ତମକୁ?
ହଁ ଅଷ୍ଟମୀରେ ଆଗ କାଳେ ଆଗ କାଳେ ଆମେ ସମସ୍ତେ ଯାଉ ସାଙ୍ଗ ମାନେ ସମସ୍ତଙ୍କ ଘରୁ ପିଠା ଖାଇବା ପାଇଁ। କଣ୍ଟେଇ କୋଳି ଖାଇବା ପାଇଁ। ଏଥର ବଡ଼ ହେଇ ଗଲୁଣି ଏବେ ବି ଖରା ହୋଉଚି। ଆଉ କୁଆଡେ କିଏ ଯାଉନୁ। ଖାଲି ତାଉଛୁ ଠାକୁରଙ୍କ ପାଖକୁ ପୂଜା କରି ଦେଇକି ଆସିକି ପୁଣି ଘରେ ବସୁଛୁ।
ମ ଆମ ବେଳେ କଣ ହୋଉଥିଲା ନା? ଆଜିର ଦିନରେ ଯେତିକି ପିଲାମାନଙ୍କୁ ଡ୍ରେସପତ୍ର ମିଳୁଚି। ଆମ ବେଳକୁ ମିଳୁନଥିଲା। ତେଣୁ ରଜ ଅଷ୍ଟମୀକୁ ଆମେ ବହୁତ୍ ଜୋରେ ଅପେକ୍ଷା କରିକି ରହୁ। ଯେହେତୁ ଘରର ମୁଁ ବଡ ଝିଅ ଥିଲି ଡ୍ରେସ ମୋର ହବ।
ହବ।
ତେଣୁକରି ଝିଅ ଦିଟାରେ ମାନେ ଅଷ୍ଟମୀ ହେଲେ ବହୁତ୍ ଖୁସି। ସେଦିନ କେହି କିଛି କୁହନ୍ତିନି ଡାଲକା କରନ୍ତିନି ବାଡାନ୍ତିନି। ଆଉ ଡ୍ରେସ ବି ହୁଏ। ସେତେରେ ଅଷ୍ଟମୀ ଆସିଲେ ଗୋଟେ ଖୁସି ଅଲଗା।
ହଁଅଁ। ଏବେ ଆଉ କିଛି କର। ଏବେ କିଛି ଆଉ ଭଲସେ ହୋଉନି। ଆଗରୁ ଭଲ ହୋଉଥିଲା। ଏବେ ସବୁ ଯାଉଚନ୍ତି ମନ୍ଦିର କି ନୂଆ ଡ୍ରେସ ପିନ୍ଧୁଚନ୍ତି? ଘରେ ବସୁଛନ୍ତି। ଆଗ କାଳେ ରଜ କେତେ ହଁ।
ସେତେବେଳେ ରଜ କହିଲେ ପିଠା ପଣାକୁ ବୁଝୋଉଥିଲା। ସବୁ ଘରେ ପିଠା ପଣା ରୋଷେଇ ମାନେ ଝିଅମାନେ ନା ଆ ଜଣେ ଆମେ ସବୁ ଯେତେବେଳେ ଥିଲୁ ଆମ ସମୟର କଥା ରଜ ବେଳେ ଆମେ ସବୁ ଝିଅ ସାଙ୍ଗ ହେଇକି ତାଙ୍କ ଘରୁ ଯିବୁ ତାଙ୍କର କେମିତି ପିଠା କରିଚନ୍ତି ଆମକୁ ଦେବେ ଖାଇବା ପେଇ। ପୁଣି ଆଉ ଜଣଙ୍କ ଘରକୁ ଯିବୁ। ପୁଣି ଆଉ ଜଣଙ୍କ ଘରକୁ ଯିବୁ। ଆମ ସାଇର ଯେତେକ ଘର ସମସ୍ତଙ୍କ ଘରକୁ ଯାଇ ଆମେ ପିଠା ଖାଇକି ମାନେ ଦିନମାନ ପିଠାରେ ଆଉ ବୁଲିବାରେ ପଳାଏ। ଘରୁ କୁ ମାନେ ଆସିକି ଆମେ ଆଉ ଅ ରନ୍ଧା ଖାଦ୍ୟ କିଛି ଖାଇପାରୁନା କେବଳ ପିଠାରେ ହିଁ ପଳାଏ ଦିନ। ଏବେ କଣ ହୋଉଚିନା ସେ ଜି ପିଲାମାନେ ଆଉ ପିଠା ପ୍ରତି ସେତେ ଆଗ୍ରହ କମି ଯାଉଚି। ଆସିଲେ ହଉଚି କଣ ଟିକେ ଯଦି ପିଠା ନାଇଁ ନାଇଁ ପିଠା ନୁହେଁ ଆମକୁ ଖାଇବା ଦିଅ।
ଖାନା ଖାଇବୁ ଏନ୍।
ଖାଇବୁ ଉଠୁ। ମୋ ପୁଅ ତ କୌଣସି ପିଠା ଖାଏନି। ସେମିତି ଆଉ
ନୂଆଵେଳେବି ଦୋଳି ଏତେ ହୋଉଥିଲା, ଏବେ ଆଉ ମାନେ ଦୋଳି ଆମେ ବୁଲିବା ପାଇଁ ଯାଉ ସବୁଆଡ଼େ। ଗାଁ ଗାଁ ବୁଲିବା ପାଇଁ ଦୋଳି ଖେଳିବାପେ ଏବେ ସେତେ ଆଉ ହୋଉନି। କେହି ପିଲାଛୁଆ ଯାଉନାହାନ୍ତି ବି।
ଆମେ ସେତବେଳେ ଆମ ବେଳରେ ଆମେ ଯେତେବେଳେ ଦୋଳି କରି ଆମେ ପାଞ୍ଚ ଟଙ୍କା ଲେଖା ଘର ପିଛାକେ ଆମେ ତୋଳୋଉ। ପାଞ୍ଚ ଟଙ୍କାରେ ଆମେ ଏଁ କି ଆଣିକି ଦଉଡ଼ି କରିକି ବାଉଁଶ ବାଡିରୁ ହାଣିକି ପଟା ଦୋଳି ହେରିକା ଦଉ ଦୋଳି ଆମେ ସେଇ ଯୋଉ ଆମର ଯୋଉ ଜେଗାଟା ଥିଲା ଗୋଟେ ବହୁତ ସୁନ୍ଦର ଜେଗାଟେ ଥିଲା। ଗୋଟେ ପଣ୍ଡପ ଥିଲା। ଉଁ ଦି ଦୁଇ ତିନିଟା କଇଁଆ ଗଛ ବର ଗଛ ଓସ୍ତ ଗଛ ଆମକୁ ଦୋଳି ଲଗେଇ ଏବେ ବୋହୁତ ଭଲ ହୁଏ। ଆମେ ତିନି ଚାରିଟା ଦୋଳି ପକେଇ ଦୋବୁ ସବୁ ଝିଅ ମାନେ ସେଇଠି ଖେଳିବେ। ଦୋଳି ଖେଳନ୍ତି କବାଡି ଖେଳନ୍ତି ପୁଞ୍ଚି ଖେଳନ୍ତି ସେଇଠି ତ ଦିନମାନରେ କ କଟିଯାଏ ଆଉ।
ହଁ ହଁ।
ଆମର ସେତେବେଳେ ଆମ ଦୋଳିର ଦାମ ଥିଲା ପାଞ୍ଚ ଟଙ୍କା। ଆଉ ପାଞ୍ଚ ଟଙ୍କାରେ ତୋଳେଇକି। ପାଞ୍ଚ ଟକାରେ ତୋଳେଇକି ଦଉଡି କିଣିକି ଆମେ ଦୋଳି କରୁ। ଏବେ ସେ ପିଲାମାନେ ବି ଆଉ ଦୋଳି ଖେଳିବା ପାଇଁ ବି। ଏ ମଙ୍ଗୁନାହାନ୍ତି ଯୋଉଠି ରଜ ମହୋତ୍ସବ ହଉଛି। କି ଯାହା ଘରେ ଛୋଟ ଛୁଆଟିଏ ଅଛି ଗୋଟିଏ ଦୋଳି କରୁଛନ୍ତି। ନହେଲେ ଦୋଳି କଣ। ମାନେ କଟିଗଲାଣି ସେ ଜିନିଷ ସବୁ ଧୀରେ ଧୀରେ।
ହଁ ବା ସବୁ ଇଏ ହେଇଗଲାଣି ସବୁ ପର୍ବ ସେ ହୋଲି ହଉ କି ସେ ରଥଯାତ୍ରା ହଉ। କି ଅଷ୍ଟମୀ ହଉ ରଜ ସବୁ କମିଗଲାଣି।
ହଁ। ନ ଆମ ଗାଁ ରେ ଯୋଉ ନ ହୋଲି ବହୁତ ସୁନ୍ଦର ଭାବରେ ବାପ ମା ର। ପାଳନ ହୁଏ, ଯେହେତୁ ଆମର ହୋଲି ଦିନ ରାଧାକୃଷ୍ଣଙ୍କର। ଗୋଟେ ମେଲଣ ଯାତ୍ରା ହୁଏ, ବହୁତ ଠାକୁର ମାନେ ମେଲଣ, କହିବାକୁ ଗଲେ ବଡ ବଡ ବିଭାନ ସବୁ ତିରିଶ ଚାଳିଶ ବିଭାନ ଆସନ୍ତି ସୁନ୍ଦର ପ୍ରଶେସନ। ଆଦିବାସୀ ନୃତ୍ୟ ହଉ। ହ ସାପ ଖେଳ ହଉ ବାଡି ଖେଳ ହଉ ବଳଦ ଯାତ୍ରା ହଉ। ଘୋଡା ନାଚ ଷଣ୍ଡ, ଲଢେଇ ସବୁ ଏମତି ପାରମ୍ପରିକ ନାଚ ସବୁ ହୁଏ ସେଠି। ଗୋଟେ ଗୋଟେ ବିଭାନରେ ସୁନ୍ଦର ସୁନ୍ଦର ପ୍ରଶେସନ। ତେଣୁକରି ହୋଲି ଆମ ଝିଅ ଦିନରେ ଆମେ ବହୁତ ଭଲରେ କାଟୁ। ରାତିରେ ଦୋଳ ଯାତ୍ରା ସକାଳ ପର୍ଯ୍ୟନ୍ତ ବିଭାନ। ହଁ ସବୁ ଗୋଟିଏ ଗୋଟିଏ ନାଚ ଆମେ ବୁଲି ବୁଲିକି ଦେଖୁ। ସବୁ ପ୍ରକାର ପରମ୍ପରା ହେଇଠି ଦେଖିପାରିବ।
ବାଣୀ ଯାତ୍ରା ଆସିଲା ସନ୍ଧ୍ୟା ଆଉ ଗୋଟେ,
ହଁ।
ଆଗ ପରିକା ସିଟମ ନାଇଁ ସବୁ
ଆମ ଗାଁ ରେ ଆଜି ପର୍ଯ୍ୟନ୍ତ ବି ସେଇ ସମାନ ଇଏ ଚାଲିଛି। ସେଇ ଠାକୁରଙ୍କ ପ୍ରଶେସନ ହଉଛି।
ହଁ ହୁଁ। ଲକ୍ଷ୍ମୀ ପୂଜା ତ ହଉଥିବ ଗାଁ ରେ। ହ୍ୟାଲୋ। ହ୍ୟାଲୋ।